ବୁଲି ବୁଲି କୁଆଡେ?
ହ୍ୟାଲୋ ହ୍ୟାଲୋ ଆଜ୍ଞା।
ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା। ଜୟ ଜଗନ୍ନାଥ ଆଜ୍ଞା।
ଆଉ କଣ କରୁଛନ୍ତି ଆପଣ ଏବେ?
ଏ ବସିଛି।
ଆଚ୍ଛା ଆଛା। ହଁ ମୁଁ ବି ବସିଛି ବର୍ଷାର ଆନନ୍ଦ ଉପଭୋଗ କରୁଛି ବସିକି ଏଠି।
ଆଜ୍ଞା ହଁ ଆମ ଆଡେ ବି ମେଘ ଉଜର୍ ରହୁଛି।
ହଁ ଜାଣିଥିବେ ତ ବର୍ଷା ଋତୁ ଓଡିଶାର ସବୁଠାରୁ ପ୍ରିୟ ଋତୁ। ଗୁରୁତ୍ୱପୂର୍ଣ୍ଣ ଋତୁ ମଧ୍ୟ ଗ୍ରୀଷ୍ମର ଗ୍ରୀଷ୍ମର ପ୍ରକୋପ ଆଉ ତାତି ପରେ ବର୍ଷା ଋତୁ ଆସିଥାଏ ଯେହେତୁ ସମସ୍ତଙ୍କ ମନରେ ଆନନ୍ଦ। ଶୀତଳିତ ତା ଆଣିଦିଏ।
ଏ ବର୍ଷାକୁ ଟିକେ ପକୁଡ଼ି ଫକୁଡ଼ି ହେଇଥିବ ଆଉ ବହୁତ ମଜା।
ହଁ ଆଜ୍ଞା ଟିକେ ଚା ପକୁଡି ଟିକେ ହବ ଏବେ ଆମର ଆଉ।
ଆଜ୍ଞା ଆଉ ଆପଣଙ୍କ ଘର କୋଉଠି?
ଆମ ଘର ଏଇ ଆମର କେଉଁଝର ପୋଳି ମାଟି ବୋଲି ଗ୍ରାମ ଘରେ ଆଉ।
ଆଜ୍ଞା ଆପଣ କଣ କରନ୍ତି?
ହଁ ମୁଁ ଏଇ ଗୁପଚୁପ ଏ ଯଉ ଯୋଉ ଦହିବରା ବେପାର କରେ ଆଉ। ଗୁପଚୁପ ଆଉ ଦହିବରା ବେପାର ଆଉ।
ଆଜ୍ଞା ଆଜ୍ଞା ଆଉ ତମ ବାପା କଣ କରନ୍ତି? ବାପା କଣ କରନ୍ତି ବାପା କଣ କରନ୍ତି?
ବାପା ଏଇ ଚାଷ କରନ୍ତି ଆଉ ମୁଁ ମୋର ବେ ବେପାର କରେ ଆଉ।
ଓହୋ।
ହୁଁ
ଆଉ ଘରେ ଏବେ ସବୁ କଣ କରୁଛନ୍ତି?
କଣ କହିଲେ?
ଘରେ ଏବେ ସବୁ କଣ କରୁଛନ୍ତି?
ଘରେ ଏବେ ସବୁ। ଦୂରଦର୍ଶନରେ ଚଳଚିତ୍ର ର ଆନନ୍ଦ ଉପଭୋଗ କରୁଛନ୍ତି ଆଉ।
ଆଜ୍ଞା।
ଦବନ ଦମନ ବୋଲି ଗୋଟେ ଚଳଚିତ୍ର ଚାଲିଛି ତାକୁ ଦେଖୁଛନ୍ତି ଆଉ।
ଆପଣ ବି ଦେଖୁଛନ୍ତି ଆପଣ ବି ଦେଖୁଛନ୍ତି।
ନାଇଁ ନାଇଁ ମୁଁ ଚଳଚିତ୍ର ଦେଖେନି।
ଆଉ ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ଏଠି ଆମ ଘରେ। ଚୌକି ଉପରେ ବସିକି ବର୍ଷାର ଆନନ୍ଦ ଉପଭୋଗ କରୁଛି ଆଉ।
ଯେହେତୁ ବହୁତ ଦିନି ପରେ ବର୍ଷା ହେଉଛି ଆଉ।
ଆମର ଇଆଡେ ପାଞ୍ଚ ଛଅ ଦିନି ହେଲା ଲଗାତାର ମେଘ କରିଦେଇଛି।
ଓହ୍ ଆମର ତ ଏବେ ଏବେ ବର୍ଷା ଆରମ୍ଭ ହେଉଛି ଯେହେତୁ ଆଉ।
ଆଉ ଆପଣଙ୍କ ଆଡେ ଚାଷ ବାସ କିପରି କରନ୍ତି ନାଇ ଚାଷ କାର୍ଯ୍ୟ କରନ୍ତିନି?
ଚାଷ ଚାଲିିଚି ଏବେ। ଚାଷ ହେ ହେଇନି ମେଘଟା ଛାଡିନେ ସବୁ ଚଷା ହବ।
ଓହୋ ଧାନ ଚାଷ କରାଯାଏନା ଆପଣ ଧାନ ଚାଷ କରାଯାଏନି।
ଆଜ୍ଞା ଧାନ ଚାଷ କରାଯାଏ ଆଉ ଆପଣଙ୍କ ଆଡେ
ହଁ ଆମର ବି ଧାନ ଚାଷ କରାଯାଏ କିନ୍ତୁ ମୁଁ। କିନ୍ତୁ ମୁଁ ଧାନ ଚାଷ କରେ ନାହିଁ ଖାଲି ଦେଖେ ସାହାଯ୍ୟ କରେ ଆଉ
ମୋ ବାପାଙ୍କୁ ସାହାଯ୍ୟ କରୁଥିବେ।
ହଁ ହଁ ନିଶ୍ଚିନ୍ତ ଯେହେତୁ ମୁଁ ବେପାର ଆଡେ ପଳଉଛି ସେଥିପାଇଁ ଚାଷ କାର୍ଯ୍ୟ କରିପାରୁନାହିଁ ଆଉ
ବେପାରରେ ଭଲ ଲାଭ ତ ଥିବ
ହଁ ନିଶ୍ଚିନ୍ତ ଗୁପଚୁପ୍ ଦହି ବରାରେ ଟିକେ ଲାଭ ହଉଛି ଅଧିକ ଆଉ
ଆଉ ଗାଡି କଣ କେ ଗାଡି କି କି ଗାଡି ରଖିଛନ୍ତି?
ହଁ ଆମର ଅଛି ଗୋଟେ ଯେମିତି ବି ହଣ୍ଡାର ସିଟି ଡିଲକ୍ସ ଗୋଟେ
ଆଜ୍ଞା
ଆଉ ଆମର ହୁଣ୍ଡାର ଗୋଟେ ଗୋଲ୍ଡ ୱିଙ୍ଗସ ଗୋଟେ
ଆଜ୍ଞା
ଯାହାର ଦାମ ମାତ୍ର କୋଡିଏ ଲକ୍ଷ ପାଖାପାଖି। ହଁ ହଁ ଆଉ ଗୋଟେ ସିିବିଆର୍ ରେ ଥାଉଜଣ୍ଡ ଆର ଆର୍ ଗୋଟେ ଅଛି ହଜାର ଆର ଆର୍ ଗୋଟେ ଅଛି ତାର ମା ତ୍ର ତାର ଦାମ ମାତ୍ର ବାର ଲକ୍ଷ।
ଆଜ୍ଞା।
ଏ ସବୁ ଗାଡି ଅଛି କିନ୍ତୁ ଏ ସବୁ ଯେହେତୁ ପେଟ୍ରୋଲ ର ଦରଦାମ ର ଏବେ ବୃଦ୍ଧି ହୋଉଚି ସେଥିପାଇଁ ଏ ସବୁ ଗାଡିିକି ଆଉ ଚଲା ଯାଉନି ଘରେ ତା ଓ ରଖାଯାଥାଉଛି।
ଆପଣଙ୍କର କଣ କେମିତି ଘର ସବୁ ଭଲ ନା ଘରେ ସମସ୍ତେଙ୍କ ଦେହ।
ହଁ ନିଶ୍ଚିନ୍ତ ଭଲ ଏବେ ସମସ୍ତଙ୍କ ଦେହ ଭଲ ଅଛି।
ଅ ଆଜି ରୋଷେଇ କଣ ହେଇଥିଲା।
ସେଇ ଆଜି ଆମର ହେଇଥିଲା ଏଇ ଆମିଷ ଆମିଷ ତ କେହି ଖାଆନ୍ତିନି ସବୁ ନିରାମିଷ ଖାଆନ୍ତି ଆଉ।
ଆପନ ରୋଷେଇ ଶିଖିଚନ୍ତି ନା।
ହଁ ହଁ ବହୁତ ଭଲ ରୋଷ କରେ।
ତଥପି କି କି ରୋଷେଇ କରନ୍ତି ଆପଣ।
ଅ ଆମର ଯେମିତି ଇପି ମ୍ୟାଗି
ଆଉ
ଆଉ କୁ କହିବାକୁ ଗଲେ ଡାଲମା ଆଳୁ ଚକଟା। ଯୋଉଟାକୁ କୁହନ୍ତି ଆଳୁ ଭର୍ତା ବୋଲି।
ଡାଲମା ଟା କେମିତି କଣ କରନ୍ତି ଟିକେ ମତେ କହିବେ କି?
ଡାଲମା ଟା ପ୍ରଥମତଃ ଦୋକାନରୁୁ
ଡାଲମାର ସାମଗ୍ରୀ ଆଣାଯାଏ ଯେମିତି କିି ତାକୁ କୁହନ୍ତି ଯେମିତି ବୁଟ ଯାଇ ଅରଡ଼ ଡାଲି ମସୁର ଡାଲି ଏସବୁ ପ୍ରକାରର ଡାଲି ଅଛି।
ଆଜ୍ଞା।
ପ୍ରଥମତଃ ହଁ ମୁଁ ମସୁର ଡାଲି ବିଷରେ କହୁଛି ପ୍ରଥମତଃ ମୁଁ ମସୁର ଡାଲି ଦୋକାନରୁ କ୍ରୟ କରିକି ଆଣେ।
ଆଜ୍ଞା।
ଆଣିଲା ପରେ ତାକୁ ଭଲ ଭାବରେ ଧୁଆଯାଏ।
ଆଜ୍ଞା।
ଧୁଆଯଏ ତାପରେ ଆମର ତ ଏଠି ମାଟି ପାତ୍ରରେ ରୋଷେଇ ହୁଏ।
ଆଜ୍ଞା।
ଆମର ଏଠି ପିତ୍ ସିଲଭର କି ପିତଳ ଜିନିଷ ଚଳେନି ମାଟି ପାତ୍ରରେ ରୋଷେଇ ହୁଏ। ଚୁଲିରେ ହୁଏ। ଯେହେତୁ ଗାଁଉଲି ଲୋକ ସେଥିପାଇଁ ଆମର ଏସବୁରେ ରୋଷେଇ ହୁଏ।
ଆଜ୍ଞା।
କାରଣ ଡାଲିକୁ ଧୋଇକି ଚୁଲି କୁ ତାପରେ ଚୁଲି ଜଳାଯାଏ ନିଆଁ ଲଗାଯାଏ।
ଆଜ୍ଞା।
କାଠ ପୁରା ହେଇକି ତାକୁ ନିଆଁ ଲଗାଯାଏ।
ଆଜ୍ଞା।
ତାପରେ ଚୁଲି ଚଳିଲା ପରେ ପାଣି ଗରମ କରାଯାଏ।
ଆଜ୍ଞା।
କଡେଇ ବୁଲି କ କଡେଇ ବୁଲି ଅଛି ଗୋଟେ ଜିନିଷ।
ଆଜ୍ଞା।
ସେଇଥିରେ ତାକୁ ଗରମ କରାଯାଏ। ଗରମ କରିସାରିଲା ପରେ ସେଥିରେ ଜାଇକୁ ପକାଯାଏ। ଜାଇ ମତ ମାନେ ଯୋଉ ମସୁର ଡାଲିକୁ ପକାଯାଏ।
ଆଜ୍ଞା।
ତାପରେ ଲୁଣ ହଳଦୀ ଆ ତାପରେ ଆଳୁ କଟାଯାଏ ଆଳୁ କାଟା ହେଇକି ସେଥିରେ ପକାଯାଏ। ଆଉ ଯେମିତି ଆମର ପରିବା ଗାଜର ବିଲାତି
ଆଜ୍ଞା।
ଏ ସବୁକୁ କାଟିକି ପକାଯାଏ।
ଆଜ୍ଞା ଆଜ୍ଞା।
ପକେଇ ଦେଲା ପକେଇଲା ପରେ ତାକୁ ଘୋଡଣି ତା ଉପରେ ଘୋଡାଯାଏ।
ଆଜ୍ଞା।
ଘୋଡେଇଲା ଘୋଡେଇଲା ପରେ ତାକୁ ସିଝାଇବା ପାଇଁ ଛାଡି ଦିଆଯାଏ।
ଆଜ୍ଞା।
ହଁ ସିଝୀ ସାରିଲା ପରେ ତାକୁ ବାହାର କରା ଦିଆଯାଏ ତାପରେ ତା ପାଇଁ ଛୁଙ୍କ ପ୍ରସ୍ତୁତ କରାଯାଏ।
ଆଜ୍ଞା।
ଯୋଉଟା କି ଆମର ଲଙ୍କା କିଛି ଜିରା ଜିରା ଜିରା ଫିରା ଏମିତି ସବୁ ପ ପଡେ। କଲା ପରେ ଟିକେ ଧଣିଆ ପତ୍ର ଟିକେ ଭେରସୁଙ୍ଗା ପତ୍ର।
ଆଜ୍ଞା।
ତା ଉପରେ ତେଲ ଢଳାଯାଏ।
ଆଜ୍ଞା ଆଜ୍ଞା।
ତେଲ ଢ଼ାଳିଲି ଗରମ ହେଲା ପରେ ସେଇ ତେଲକୁ ପୁଣି ଡାଲି ଉପରେ ପକାଯାଏ। ଡାଲମା ଉପରେ ପକାଯାଏ। ଓ ସେ ଡାଲମା ପକେଇ ସାରିଲା ପରେ ଡାଲମା ପ୍ରସ୍ତୁତ ହେଇଯାଏ।
ଆପଣ ଯେତିକିତ କହିଲେ ମୋର ଏତେ ମନେ ରହିଲାନୀ। କିନ୍ତୁ ନିଶ୍ଚୟ ଆପଣଙ୍କ ତରିକାରେ ବେ କେବେ ଗୋଟେ କରିବି।
ହଉ ନିଶ୍ଚିନ୍ତ କରନ୍ତୁ ବହୁତ ଭଲ ଲାଗିବ।
ଆପଣ ଚି ଚିକେନ ଫିକେନ କରନ୍ତିନି ନି ନିରାମିଷ ଲୋକ।
ହଁ ଆଜ୍ଞା ମୁଁ ଏମିତି ଆମିଷ ଲୋକ ଯେହେତୁ ଆମର ଆମିଷ ପ୍ରବେଶ ହୁଏ ନାହିଁ ଘରୁକୁ
ଆଜ୍ଞା।
ହଁ ଯେହେତୁ ଆମେ ସବୁ ଶ୍ରୀକୃଷ୍ଣ ଧର୍ମା ଅବଲମ୍ବୀ ଲୋକ ଠାକୁରଙ୍କୁ ବହୁତ ମାନନ୍ତି।
ଆଜ୍ଞା ଆ
ସେଥି ସେଥିପାଇଁ ଆମିଷ‌ ଜିନିଷ ଘରକୁ ପ୍ରବେଶ କରନ୍ତି ନାହିଁ।
ଆଜ୍ଞା।
ନିଶ୍ଚିନ୍ତ ହଁ।
ଆଉ ଭୋଜି ଫୋଜି ତ ଆପଣ କିଛି କରୁନଥିବେଗାଁ ସାଙ୍ଗ ସହିତ?
ହଁ ମୁଁ ଭୋଜି ଫୋଜି କରେ କିନ୍ତୁ ନିରାମିଷ ଭୋଜି ହଉଥିଲେ କରେ ଯେପରିକି ପନିର ଛ
ଆଜ୍ଞା।
ତୁ ଏସବୁ ଜିନିଷ ହେଲେ ଭୋଜିରେ ହଁ ଆଜ୍ଞା ମୁଁ ରୋଷେଇ। ହଁ ମୁଁ ରୋଷେଇ ହିଁ ନିଜେ କରେ। ଯେହେତୁ ସମସ୍ତେ ମୋ ହାତର ରନ୍ଧା ଖାଇବା ପାଇଁ ଭଲ ପାଆନ୍ତି, ସେଥିପାଇଁ ମୁଁ ରୋଷେଇ କରେ।
ହଁ ଆପଣଙ୍କ କଥାରୁ ବି ଜଣା ପଡିଛି, ଯୋଉ କ୍ଲିୟର ରେ ଡାଲି ଟା କହିଲେ ବହୁତ ଭଲ ରୋଷେଇ କରୁଥିବେ ଆପଣ।
ହ ଶ୍ଚିନ୍ତ ନିଶ୍ଚିନ୍ତ ଆପଣ ମୋ ପ୍ରଣାଳୀରେ ବନାନ୍ତୁ ଆପଣଙ୍କୁ ନିଶ୍ଚିନ୍ତ ଅତି ସୁସ୍ୱାଦୁ ଲାଗିବ। ସ୍ଵାଦିଷ୍ଟ ଲାଗିବ ମଧ୍ୟ।
ଆଜ୍ଞା।
ଆପଣଙ୍କ ଘରେ ବି ଆପଣ ବନ ରୋଷେଇ କରିକି ସମସ୍ତଙ୍କୁ ଖୁଆନ୍ତୁ।
ଆଜ୍ଞା ଆଜ୍ଞା।
ସମସ୍ତେ ଆପଣଙ୍କର ବହୁତ ପ୍ରଶଂସା କରିବେ।
ନିଶ୍ଚୟ ନିଶ୍ଚୟ।
ଆଚ୍ଛା ଆପଣ କଣ କରନ୍ତି କହିଲେ?
ମୁଁ ଏବେ ମୁଁ ଏବେ ମୋର ପ୍ଲସ୍ ଥ୍ରୀ ସରିଗଲା।
ଆଜ୍ଞା।
ଯେ ବାପାଙ୍କ ସହିତ ବାପା ଫାର୍ମର ମାନେ ବିଲ ଚାଷ କରନ୍ତି।
ଆଚ୍ଛା।
ଆଉ ଆମର ଭୁବନେଶ୍ଵରରେ ଗୋଟେ ଫ୍ଲାଟ ଅଛି।
ଆଚ୍ଛା ଆଚ୍ଛା ଓହୋ ତାହଲେ ଆପଣ ନିଜେ ଆପଣ ବୋଧେ ସେଠି ରୁହନ୍ତି ଆଉ।
ମୁଁ ଏବେ ଗାଁରେ ଅଛି ବାପା କହୁଛନ୍ତି ସେଠିକି ପଳା ବୋଲି ପଢ଼ା ପଢ଼ି ପ୍ଲ ଥ୍ରୀ ସରିଲା ଆଉ କିଛି କରନା ସେଠିକି ପଳା ବୋଲି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଉ ଆପଣ ଏବେ କଣ କରୁଛନ୍ତି?
ମୁଁ ବସିଛି ମେଘ ଟା ହଉଛି ତ ବସିଚି। ବାହାରେ ସାଙ୍ଗ ସବୁ ସାଙ୍ଗମାନେ ସବୁ ମିସେଇକି ବସିଛୁ ଆଉ।
ହଉ ହଉ ତାହଲେ ଆପଣ ଗପସପ କରୁଛନ୍ତି କଥାବାର୍ତ୍ତା ହେଉଛନ୍ତି ବୋଧେ ଆଉ
ଆଜ୍ଞା।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ରାତିରେ ଆଜି ରୋଷେଇ କଣ କରାଯିବ?
ମଟନ୍ ଆଉ ଚିକେନ୍ ଭାତ ଆମ ଘରେ ଖାଆନ୍ତିନି ବୋଉ ହେରିକା ମ ଟନ୍ ବୋଲି ଚିକେନ୍ ତାଙ୍କ ନାଗି
ଓ ଆଚ୍ଛା ଆଚ୍ଛା ଆପଣ ତାହେଲେ ମଟନ ଖାଆନ୍ତି ନା?
ଆଜ୍ଞା।
ଆଉ ଆପଣ କୁଛି ବୁଲାବୁଲି କରନ୍ତି ନା କରନ୍ତିନି?
ଆଜ୍ଞା କରେ ବୁଲାବୁଲି।
ଆଛା କିଛି ଦୂର ଜାଗାକୁ ଭ୍ରମଣ କରନ୍ତି ନା ପାଖ ଜାଗାକୁ ଆଖପାଖ ଜାଗାକୁ ଏମିତି ବୁଲିବା ପାଇଁ ଯାଆନ୍ତି?
ନାଁ।
ଆଜ୍ଞା।
ଆଜ୍ଞା ଆପଣ ଏବେ ବିଲ ଚାଷ ଆପଣ କଲେଣି ନା କରିନାହାନ୍ତି?
ହଁ ଆମର ବିଲ ଚାଷ ତ ଆରମ୍ଭ କରାହେଲାଣି।
ଆଜ୍ଞା।
ହୁଁ ସେ ତଳି ରୁଆ ହେଇକି ତାକୁ ତଳି ରୋପଣ କରାଯିବ ଆଉ।
ଆଜ୍ଞା।
ଅଲଗା ଆମର ବିଲକୁ ହଳ କରିକି ତାକୁ ସେଠି ରୋପଣ କରାଯିବ। ରୋପଣ କଲା ପରେ ଅ ସବୁ ତାର ଔଷଧ ପଡେ ଆଉ ରା ରାସାୟନିକ ସାର ତ ପ୍ରୟୋଗ କରାଯାଏନି ଆମର ସବୁ ଜୈବିକ ସାର। ପ୍ରୟୋଗ କରାଯାଏ ଯେମିତି କି ଗୋବର ଖତ କମ୍ପୋଷ୍ଟ ଖତ ଏସବୁ ଖତ। ବ୍ୟବହାର କରାଯାଏ
ଆଜ୍ଞା
ଆଜ୍ଞା ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆପଣଙ୍କୁ ଆଉ କେତେ ପରେ ଫାଙ୍କା ହେଲେ କଲ କରୁଚି।
ନିଶ୍ଚୟ ନିଶ୍ଚୟ ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ